ଶୁଭ ସକାଳ ହୁଁ ଶୁଭ ସକାଳ ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି?
ନାଇଁ କରୁଛି ବର୍ଷା ପାଗରେ ଖରାର ପ୍ରକୋପ ଟିକେ ଚାଲି ଯାଇଛି ନା ଟିକେ ବର୍ଷାଦେଵ। ବର୍ଷାର ଥଣ୍ଡା ହବାରେ ଟିକେ ଆଶ୍ଵସ୍ତି ମିଳିଛି ବୋଲି ଟିକେ ଗଛ ମୂଳରେ ବସିଛି।
ହୁଁ ଆଉ ଯୋଉ ଖରା ଟା ଗଲା ତ ଖରା ମାସ ସତରେ ଆମେ ଯେ କେଉଁ ପର୍ବ ସବୁ ପାଳନ କଲେ ତା ବିଷୟରେ କଥା ହେବା।
ହଉ ଆଉ।
ଉଁ ଯେମିତିକି ଫାଷ୍ଟ ରହିଛି ଆମର ଦୋଳ ପର୍ବ।
ହ ଫଗୁଣ ମାସରେ ଆମର ଦୋଳ ପୂର୍ଣ୍ଣିମା।
ଫାଗୁଣ ମାସରେ ଦୋଳ ପର୍ବ ପଡେ। ଆଉ ସେଥିରେ ଆସନ୍ତି ରାଧା ଯେ ସେଥିରେ କ୍ରୀଷ୍ଣା ଆସନ୍ତି। ହୁଁ ଗାଁ ଗାଁ ବୁଲିବାକୁ ଆସନ୍ତି ମାନେ ଭଗବାନ କୁ ସବୁବେଳେ ଭକ୍ତ ଯାଆନ୍ତି ମନ୍ଦିରକୁ ଦର୍ଶନ କରିବା ପାଇଁ ଭକ୍ତ ପାଇଁ ଭ ଭଗବାନ ବର୍ଷକୁ ଥରେ ତାଙ୍କ
ପାଖ ପାଖକୁୁ ଦୁଆର ମୁହଁକୁ ଆସନ୍ତି ଭୋଗ ଖାଇବା ପାଇଁଁ। ହଁ ବିଧାନ ବିଧାନ ହିଁ। ବିଧାନ ହଁ।
ହୁଁ ତାପରେ ଭୋଗ କେତେ ପ୍ରକାର ସବୁ କରାଯାଏ ତାଙ୍କ ପାଇଁ କାକରା ପିଠା ଫଳମୂଳ ସେଉ ଅଙ୍ଗୁର କଦଳୀ ହୁଁ ନଡ଼ିଆ ସବୁ ହଁ ଭୋଗ କରାଯାଏ ହୁଁ ଭୋଗ ଖାଆନ୍ତି। ପୂଜା କରାଯାଏ ଆଳତି କରାଯାଏ ତାପରେ ଭକ୍ତଙ୍କ ଦ୍ଵାର ଦ୍ଵାର ପ୍ରଭୁ ବୁଲନ୍ତି ତାପ ପରେ ଆଣ୍ଠୁଆ ଗୋପାଳ ଆସନ୍ତି ତାଙ୍କ ଅଣ୍ଟାରେ ବନ୍ଧା ଯାଇଥାଏ ଗୋଟେ ଟେ ଦଉଡ଼ି କାରଣ ସିଏ ଡେଇଁ ପଡିବେ ବୋଲି ତାଙ୍କୁ ଆଣ୍ଠୁଆ ଗୋପାଳ କୁହାଯାଏ।
ହୁଁ ହୁଁ।
ହେଇ ଥାନ୍ତି ଆଣ୍ଠେଇକି ଚାଲ
ଆଣ୍ଠେଇ ଚାଲନ୍ତ ହଁ।
ହୁଁ ଆଉ ଆଣ୍ଠୁଆ ଗୋପାଳ କୁହାଯାଏ।
ହୁଁ।
ଆଉ ତାପରେ ଆଉ ଦୋଳ ପର୍ବଟି ତବହୁତ୍ ଭଲ ପର୍ବ ଦୋଳ ପର୍ବ ପରେ ହୋଲି ଖେଳନ୍ତି ଦୋଳ ପରେ।
ହଁ ହୋଲି ରାଧାକୃଷ୍ଣ ପ୍ରଥମେ ହୋଲି ଖେଳନ୍ତି ହଁ।
ହଁ ତାପରେ ଘରେ ଘର ରେ ଉଁ ସମସ୍ତେ ମିଳିମିଶି ହୋଲି ଖ- ହୋଲି ରଂ ରଙ୍ଗ ଲଗାନ୍ତି ଫାଷ୍ଟ ବଡ଼ ମାନଙ୍କୁ ପାଦରେ ରଙ୍ଗ ଲଗାଯାଏ ନମସ୍କାର କରାଯାଏ ତାପରେ ହଁ ତାଙ୍କ ସାଙ୍ଗରେ ହୋଲି ଖେଳାଯାଏ। ହୋଲିରେ ବିଭିନ୍ନ ପ୍ରକାର ରଙ୍ଗ ଆଣୁ ଆ ବଜାରରୁ କିଣିକି ପିଚିକାଳିବି ଆଣୁ ଆଉ ଉଁ ବି କାଳି ଆଣିକି ରଙ୍ଗ ଗୋଳେଇକି ଆମେ ହୋଲି ଖେଳୁ ହୋଲି ପର୍ବଟି ପାଳନ କରାଯାଏ ଆଉ ତାପରେ
ଅଁ ପଣସ, ଆମ୍ବ ସବୁ ଖିଆଯାଏ ଆମ୍ବ ପ୍ରଥମେ ବଉଳ ହୁଏ। ଆମ୍ବ ଗଛରେ ହୁଁ ତାପରେ ଆମ୍ବ ହୁଏ।
ଖରା ଦିନେ ତ ଆମର ବୋହୁତ ସବୁ ଫଳ ଭାରିବ ନା ଭିତ୍ରି ଓଷା ଯୋଉଟା ସ ସେଥିରେ ଭୋଗ ଲାଗେ । ସେ ସବୁ ଫଳ ତାଙ୍କ କତିରେ ବି ଭୋଗ ଲଗାଯାଏ।
ହଁ ସାବିତ୍ରୀ ଓଷା ଯୋଉଟା କି ସ୍ଵାମୀ ମାନଙ୍କ ପାଇଁ ସ୍ତ୍ରୀ ମାନେ କରନ୍ତି ଆଉ କଞ୍ଚା ଫଳରେ ସେଇଟା ଭୋଗ କରାଯାଏ।
ହୁଁ କଞ୍ଚା ଫଳ କନ ଚାଷ ବିଭିନ୍ନ ରକମର ଫଳ, ମୁଗ
ହଁ।
ସିନ୍ଦୁର ଆମେ ସବୁ, ଯେତେକ ସଧବା ନାରୀର ସବୁ ଭୂଷଣ ଆମେ ସବୁ ସବୁ ସେଇ ଜିନ୍ସ ସବୁ ପୂଜା କରିଥାଉ। ଘରେ ଚୋଉଁରା କତିରେ ପୂଜା କରୁ। ନହେଲେ ମନ୍ଦିର ନେଇକି ପୂଜା କରୁ ଆଉ।
ହୁଁ। ଆଉ ତାପରେ ଖରା ମାସରେ କଇଥ ପାଚେ ଗଛରେ, କଇଥ କୁ ଆଣିକି ଶିଳରେ ବାଟିକି ଚ ଟଣି, କରି ଖାଆନ୍ତି। ଭାତରେ ବି, କୌଣସି ପ୍ରକାର ଖାଇବା ଯେ କୌଣସି ପ୍ରକାର ଖାଇବାରେ ଖାଆନ୍ତି।
ସେ ବୋହୁତ୍ ଭଲ ଲାଗେ। ହଁ।
ହୁଁ ଖଟା ଖଟା ଲାଗେ। ଭଲ ଲାଗେ।
ଆଉ ଖରା ଦିନେ, ଆମର ଆମେ ଖରାଦିନେ ତ ଆମର ବୋହୁତ୍ କାମ ଥାଏ ଖରାଦିନେ ବିଶେଷ କରି ଆମର ଧାନ, ଆମେ ଆମର ତ ଚାଷୀ ବନ୍ଧି ଘର ନା।
ହ
ଆମେ ଧାନ ବସେଇ ବୋହୁତ୍ କଷ୍ଟ ଅନୁଭବ କରୁ। ଯୋଉ ଖରା ବୋହୁତ୍ ଖରାରେ ଧାନ କେତେ କୋଡିଏ ପଚିଶି ବସ୍ତା ଧାନ ବସଉ ଆମେ। ଓହୋ।
ଫାଷ୍ଟ ଧାନରେ ପାଣି ପୁର ଯାଏ, ତାପରେ ତାକୁ ସିଝା ଯାଏ। ତାପରେ ତାକୁ ଶୁଖେଇକିନା, ଅଖାରେ ପୂରେଇକିନା ରଖାଯାଏ। ବର୍ଷ ସାରା ସେୟାକୁ
ହୁଁ। ହଁ ତାର ଚାଉଳ ବାହାର କରାଯାଏ ଆଉ।
ହୁଁ ଆଉ ସେଥିରୁ ପଖାଳ ବି କରାଯାଏ, ଯୋଉଟା କି ଦହି ପଖାଳ। ଯେମିତି କିି ଖରା ମାସରେ ଖାଆନ୍ତି। ଉଁ ଆଉ ଚଷା ଭାଇ ମାନେ ଖାଇକି ବିଲକୁ ଯାଆନ୍ତି କାମରେ।
ହ
ହୁଁ ଦହି ପଖାଳ, ଶାଗ ଭଜା, ଆଳୁ ଭର୍ତ୍ତା, ବଢିଚୁରା ସବୁ ଖାଇକି, ହୁଁ।
ଆମର ଯୋଉ ଖରା ଦିନେ, ବିଶେଷ ଚୈତ୍ର ମାସରେ ଫଗୁଣ ପରେ, ଚୈତ୍ର ନା ଚୈତ୍ର ମାସରେ ଆମେ ସେଦିନ ରାସ୍ତାରେ କୋଉ ଠାକୁର ଙ୍କୁ ଯୋଉ ପୂଜା କରାଯାଏ ସବୁ। ହଁ ଚୈତ୍ର ମାସରେ ବା ହେ ମଙ୍ଗଳବାର
ହଁ ସେଟା କଣ କେମିତି ପାଳନ କରାଯାଏ କୁହ?
ସେଇଟା ବାଟ ମଙ୍ଗଳ ବାରେ ଆମର ମାନସିକ କରିଥାଉ। ସେଇଟା ବାଟରେ ଆମେ ଗାତ ଖୋଳି ପନ୍ଥେଇ ତିଆରି କରୁ। ସେଉଠୁ ଏଥରେ ଆମେ ଏଠୁ ପଣା ଭୋଗ, କଦଳୀ, ଗୁଡ, ନଡିଆ, ଛେନା, ପଣା କରି ମାଙ୍କୁ ହଳଦୀ ମେଥା ବାଟିକି ଆଗ ଗାଧେଇ ଦୋଉ। ତାପରେ ଗୁଆରେ ସିନ୍ଦୁର ଲଗେଇକି ମଝିରେ ରଖୁ। ତାପରେ ଠାକୁରଙ୍କୁ ବୋହୁତ୍ ମଙ୍ଗଳା ମାଙ୍କର ତ ନାଲି ପ୍ରିୟ ନାଲି ଫୁଲରେ ଭଲେଇଗୀ ସଜେଇକି ହେଠୁ ପଣା ଅର୍ପଣ କରୁ ଆଉ।
ଆଉ, ଆଉ ପିଲାମାନେ ଯୋଉ ବସନ୍ତି କଣ ରାସ୍ତାରେ ତାଙ୍କୁ ନ୍ତେ-ଛାଟରେ ଯୋଉ କଣ ଇଏ କରାଯାଏ?
ସେଇଟା ହେଲା ବାଟ ଓଷା। ସେଇଟା ବାଟ ଉଷା ସେଇଟା ବି ଆମର ଗୋଟେ ପର୍ବ, ସେଟା ଆମେ ବାଟ ଓଷା। ଆମେ ସେଇଟା ମଘୁସୁର ମାସରେ କରିଥାଉ। ପଣ୍ଡୁ ପୁନେଇେ ଗଲାର ତିନି ଦିନିରେ, ତିନ୍ ଦିନରେ କରୁ। ପାଞ୍ଚ ଦିନିଆ କରୁ। ଆଉ ଖରା ଦିନେ ତ ଆମର ହୁଁ।
ହୁଁ ଖରା ଦିନେ ବହୁତ୍ ଭଲ ପବନ ବହେ ସୁଲ୍ ସୁଲିଆ ପବନ ଦିଏ।
ଖରା ଦିନ ପବନ ଟା ତ ଭୋଉତ୍ ବଢିଆ ଲାଗେ ଆମେ ସେଥିପାଇଁ ଛାତ ତ ଉପରେ ଯାଇକି ଆମର ସେଇଠି ଶୋଇକି ପବନ ଖାଇବା ଅନୁଭବ କରୁ।
ହୁଁ ଗଛ ମୂଳରେ ବି ସୋଉ ମାନେ ଖରାବେଳିଆ ଗଛ ମୂଳରେ ଶୋଇବାର ମଜା କିଛି ଅଲଗା।
ଅଲଗା ଥାଏ ଯୋଉ ଆମ୍ବ ପାଚିକି ଗଛରୁ ପଡୁଥିବ ଯୋଉ ଗୋଟିବାର ଆମେ
ହଁ ଆମ୍ବ ବି ଗୋଟେଇଆକୁ ଯାଉ ଆମ୍ବ ବି ପାରୁ। ହୁଁ ଗଛୁରୁୁ ହୁଁ।
ଉୁଁ ଖରାଦିନେ ଆମେ ଆମ ଘର ଆମର ତ ଜଏଣ୍ଟ ଫ୍ୟାମିଲି ଆମର ଜାଳ ଆମେ ବଉତ୍ ଜାଳ କରିକି ଖରା ଦିନେ ସାଇତିକିରୀ ରଖିଥାଉ। ବର୍ଷା ଦିନେ ଜାଳିବା ପାଇଁ ନହେଲେ କେତେ ମାନେ ଲାଇନ୍ ଜିନିଷରେ ଆମେ ମାନେ ରୋଷେଇ କରିବୁ ଆମର ଆମ ଘରେ ଆମେ ଜାଳ ବହୁତ୍ ସାଇଜ୍ କି ରଖିଲେ ଆମେ ବର୍ଷ ର୍ଷା ଦିନେ ସେଇଆକୁ ଜାଳିପାରିବୁ ଜାଳେନି ହିସାବରେ।
ତାପ୍ ରେ ଖରାଦିନେ ବି ଆମେ ଛପର ଘରେ ଶୋଇଆକୁ ପସନ୍ଦ କରୁ।
ଆପଣଙ୍କ ଘର ତ ବହୁତ ଥଣ୍ଡା ଲାଗେ ଆମର ଛପ ପର ଘର ଅଛି ଆମେ ଖରାଦିନେ ସମସ୍ ଗୋଟେ କୋଠାରୁ ଆସି ସେଇ ଛପର ଘରେ ଶୋଇକିରି ଥଣ୍ଡା ଅନୁଭବ କରୁ। ଭୋଉତ୍ ଖୁସି ଲାଗେ ସେ ଛପର ଘର ଆଉ ମୋ ଜା ଯିଏ ସେତ ଛପ ଛପର ଘର କଇଲେ ମୁଁ ଟୋଟାଲେ ଭାଙ୍ଗିବିନି ସେଇ ଘରେ ଆମେ ସମସ୍ ପବନ୍ ମୋର ଘର କୋଉ ଘରକୁ ଯିବିନି ମୋର ସେଇ ଘରେ ରହିିବି ମୁଁ ଚାଳ ଘରେ
ହଁ। ଆଉ ଖରା ମାସ ସରିବା ପରେ ଆଷାଢ ମାସ ଆସେ ପହିଲି ଆଷାଢରେ ଆମର ଯୋଉଟା ରଜ ପର୍ବ ପାଳନ
ରଜ ପର୍ବ ହଁ ରଜ ତ ତିନି ଦିନି କରାଯାଏ। ଚାରି ଦିନି ଦିନି ବସୁମତୀ ସ୍ନାନ କୁ ସଜବାଜକୁ ପୁରେଇଲେ ଚାରି ଦିନି। ଆଉ ରଜ ପର୍ବ ତ ହଁ ଚାରିଦିନି ହୁଁ ରଜ ପର୍ବ ଭଳିଆ ପର୍ବ ନାହିଁ ଇମିତି ମଜା ଖୁସି ମାନେ କି ବୁଢା କି ଟୋକା କି ବୋଉ କି ଝିଅ ମାନେ ସ ସବୁ ସମାନ୍ ତାର ମଜା ଅଲ୍ ଗା ପ୍ରକାର ମଜା ସେ। ରାତିରୁ ଉଠିକି ଗାଧୁଆ ଫାଧୁଆ କର ସଜବାଜ ହ ଝୁଲଣି ଖେଳେ ପୋଡ ପିଠା ଖା ଆ ଝିଅ ମାନଙ୍କ ପାଈଁ ବିଶେଷ ସେ ଝିଅ ମାନେ କିଛି କାମ କରିବେନି କି ମାଟି ଖୋଳିବେନି। ଚପଲ ମାଡି ଚାଲିବେ। ଆମର ଗୋଟେ ଆଗରୁ ପ୍ରଥା ଅଛି ଝିଅ ମାନ ଖାଲି ପାଦରେ ଚାଲିବେନି ହଁ। କଦଳୀ ପଟୁଆ ହଁ। ଆଉ ଏଁ ରଜ ତ ଆମର ତିନି ଦିନି ଆମର ତିନି ପ୍ରକ୍ କାର ପିଠା କରୁ ଖାଦ୍ୟରେ ଉଁ ପୋଡ ପିଠା କରୁ ଦୀତିଅରେ ମୁଁଆ ପିଠା କରୁ ତାପରେ ଚ କୁଳି କରୁ ପୁର ଦେଇକି ଇଟିଲି କରୁ। ଭୋଉତ୍ ଖୁସି ଲାଗେ। ପିଠା ଖାଇବାକୁ ବହୁତ୍ ମଜା ନାଗେ ଆଉ ହୁଁ କୁଣିଆ ଆମ ଘରୁକୁ କୁଣିଆ ବି ଆସନ୍ତି ରଜରେ। ଆମ ଘର ଲୋକ ଅନ୍ୟ ଝିଅ ମାନଙ୍କ ଘରୁକୁ ଯାଆନ୍ତି କୁଣିଆ ହିସାବରେ। ତ ଝିଅ ମାନଙ୍କ ଘରୁକୁ ମାନେ ରଜରେ ଯିବା କଥା। ଯାହେଲେ ଝିଅ ମାନେ ବାପ ଘରୁ ମନେ ପକାନ୍ତି ସେଥିପାଇଁ। ହ ତା ଘରକୁ ନେଇକି ଯାଆନ୍ତି ଆଉ ଆମର ଆମ ବଡ ବୋଉ ଆମ ପାଇଁ ନୂଆ ଲୁଗା ବି କରିଥିଲେ ରଜରେ ଆମେ ଦିଜା ପିଥିଲୁ ହଁ
ନୂଆ ଲୁଗା ବି ପିନ୍ଧନ୍ତି ରଜରେ ନୂଆ ପୋଷାକ ପିନ୍ଧିଲେ ଏ ବହୁତ ଭଲ ଲାଗେ ବାପା ମାନେ ସମସ୍ତଙ୍କ ପାଇଁ ସବୁ ପିଲାମାନାନଙ୍କ ପାଇଁ ଘରେ ଘରେ ନୂଆ ପୋଷାକ କିଣିକି ଆଣନ୍ତି ନ୍ତି ବଜାରରୁୁ ଆଉ ରଜରେ ଦୋଳି ବି ଖେଳୁ ଆମେ ବାଡିରେ ଯେଉଁ ଗଛ ଥାଏ ଗୋଟେ ଦିଟା ଗଛ ସେଇ ଗଛରେ ଦୋଳି ବନ୍ଧା ଯାଇଥାଏ ଦୋଳି ଖେଳୁ। ନ୍ ଆଉ ସବୁ ସାଙ୍ଗସାଥି ହେଇକି ଲୁଡୁ ତାସ ଯେମିତି ଖେଳୁ।
ତାସେ କବାଡି ବୋହୁଚରି ସବୁ କିଛି ଖେଳ ଖେଳନ୍ତି।
ହଁ
ପିଲାଙ୍କୁ ଘରେ ଦେଖିବାକୁ ମିଳିବନି ରଜରେ କୁଆଡେ ବୁଲ ବୁଲି ବୁଲି ଠାକୁର ଝୁଲଣି କୋଉଠି ମନ୍ଦିର ଆଉ ହଉ ହଉ ଆମେ ରଖିବା ଆଉ। ହଁ